ହ୍ୟାଲୋ। ହ୍ୟାଲୋ ଜୟ ସ୍
ତ
ହ୍ୟାଲୋ ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ଆପଣ କେମିତି ଅଛନ୍ତି।
ମ୍ୟାମ ଭଲ ଅଛି ଆପ୍
ଆପଣ କେମିତି ଅଛନ୍ତି? ମୁଁ ବି ବହୁତ ଭଲ ଅଛି। ମୁଁ ବି ବହୁତ ଭଲ ଅଛି। ଆପଣ ଆଡେ ବ ମୁଁ ମାନେ ପାଠ ପଢୁଚି। ଇଲୋ ଏଇନା ଛାତ ଉପରେ ବୁଲୁଚି ପାଠ ବି ଏସ୍ ସି ପଢୁଛି ଆଉ।
ଆଜ୍ଞା। ହଁ ମୋର ଗ୍ରାଜୁଏସନ ସଇଲା ଏବେ।
ଆଛା ତାହେଲେ ଆପଣ ଏବେ କଣ ଗ୍ରାଜୁସନ ସଇଲା ପରେ କଣ ପ୍ଲାନିଙ୍ଗ ରଖିଛନ୍ତି କମ୍ପିଟିଟିଭ ପାଇଁ ପ୍ରିପାର ହେବେ କି?
ପ୍ୟାର୍ ହଉଚି ମୁଁ ଏବେ ସି ସିରମର ରିଟିନ କ୍ଲିୟର ହେଇଚି ଫିଜିକାଲ୍ ପାଇଁ ପ୍ରିପାର ହଉଚି।
ଆଛା ବହୁତ ଭଲ ଆପଣଙ୍କ କ୍ଲିଅର ହେଇଯାଉ। ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଚି
ଧନ୍ୟବାଦ ମ୍ୟାମ।
ଆଜ୍ଞା ଆପଣ କୋଉଠୁ କହୁଛନ୍ତି ମାନେ
ମୁଁ କେଉଁଝରରୁ ଆପଣ?
ମୁଁ ଭୁବନେଶ୍ୱର ରୁ।
ଭୁବନେଶ୍ୱର ଭୁବନେଶ୍ୱର ମୁଁ ବି ଯାଇଛି ମୋ ମାଉସୀଙ୍କ ଘର ସେଇଠି।
ଆଚ୍ଛା ଭୁବନେଶ୍ୱର ର କୋଉ ଜାଗା?
ତୁମର ଉଁ ଟିକେ ରହନ୍ତୁ।
ମନେ ପକାନ୍ତୁ ମନେ ପକାନ୍ତୁ କୋଉ ଜାଗା?
ଆମର ର ଆମର ଷ୍ଟେସନ ପାଖ ଜାଗା ଟା ମନେ ପଡୁନି ମନ୍ଦିର ଟା
ଦାମ ମନ୍ଦିର?
ନାଇଁ ମୋ ରାମ ମନ୍ଦିର ନୁହେଁ।
ସାଇ ସାଇ ମନ୍ଦିର?
ହଁ ହଁ ଠିକ ଠିକ୍ ଠିକ୍ ଠିକ୍।
ଏ ଷ୍ଟେସନ ବଜାର ପାଖରେ ମାନେ ଏଇଟା ଆମ ଘର ପାଖକୁ ପାଖ।
ହଁ ହେଇଥାଇ ପରେ ମୁଁ ଜାଣିନି ତୁ କେଟି।
ଆଜି କାଲି ଲକ୍ଷ୍ମୀ ସାଗର କି ଚିନ୍ତା ମଣିଷ ହେଇଥିବ ଆଉ।
ଚିନ୍ତାମଣି ସାର୍ ଚିନ୍ତାମଣି ସାର୍ ରାଇଟ ରାଇଟ ଚିନ୍ତାମଣି ସାର୍।
ଆଜ୍ଞା। ହଁ ଆମର ପାଖାପାଖି ଆଉ ଆଛା ଭଲ ଭଲ।
ଆଜ୍ଞା ଏଇ ରିସେଣ୍ଟ ହେଇଂ ଥିଲି ଆମର ମ ଜୁନ ଦେଗାର ଯାଇଥିଲି।
ଆଛା ଭଲ ଆଉ।
ଆୟା। ଆଉ ଗରେ ସବୁ ଭଲ ଅଛନ୍ତି ତ?
ଆଜ୍ଞା ଆମ ଘରେ ସବୁ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ?
ହଁ ସେମତି ଭଗବାନଙ୍କ ଆଶୀର୍ବାଦରେ ଅଛନ୍ତି ସମସ୍ତେ ଭଲରେ।
ଭଲରେ ବି ରହିବା ଦରକାର ସମସ୍ତେ।
ଆଜ୍ଞା।
ଆଉ ଆପଣ ରଥଯାତ୍ରାରେ ପୁରୀ ଯାଆନ୍ତି?
ହଁ ଦୁଥର ଯାଇଛି ତାପରେ ତ ଆଉ ଯାଇନି ଏତେ ଆଉ ଯାଇଛି ଦି
ଏଥର ପ୍ଲାନିଂ ଅଛି କି କଣ ଯିବା ବୋଲି?
ହଁ ଭାବୁଛି ଦେଖିବା ଯିବି ଏବେ ତ ଅ ଏକଜାମ୍ ସରିଛି ଏବେ। ଆ ଠାକୁର ତ ଜଗାକୁ ଦର୍ଶନ କଲେ ହୁଏ ତ ଜବ ମିଳିଯାଇପାରେ ଜଗାର ଆଶୀର୍ବାଦରୁ।
ଓ ଓ ଜଗାର ଆଶୀର୍ବାଦ ଥିଲେ ସବୁ କିଛି ହେଇପାରିବ।
ଆଜ୍ଞା ଜଗା ଆଶିର୍ବାଦ ନଥିଲେ ଗଛରୁ ପତ୍ର ବି ଓଳିବନି।
ମନୁଆ ଠା
ନିହାତି
ଥିଲା ଆଉ ଆପଣ ଆଜିଏଇ ସଣ୍ଡେରେ କୁଆଡେ ବୁଲିବାକୁ ଯିବେ?
ସଣ୍ଡେ ସେମିତି ବର୍ଷା ଆମ ଆଡ଼େ ଜୋର୍ ସେ ହୋଉଛି ଆପଣଙ୍କ ଆଡେ ହଉନି ନା ବର୍ଷା?
ଆମର ତିନି ଦିନ ହେଲେ ହଉଥିଲା ଆଜି ଟିକେ କମିଛି ମ ଠାକୁରଙ୍କୁ ବହୁତ ଡାକୁଛିି ଚ ଭାବନା ଜି ଆଉ ବର୍ଷା ନ ହଉ କାରଣ ମୋ ଦେହ ପୁରା ସିଭିଅର ଖରାପ।
ଆମର ମ୍ୟାମ ଆମର ଦି ଦିନ ହେଲା ବର୍ଷା ଛେଚୁଛି ପ୍ରବଳ।
ଆମର ବି ହଉଥିଲା ମୁଁ କାଲି ପୁଣି ତିନି ଘଣ୍ଟା ଚାରି ଘଣ୍ଟା ପୁରା ମାନେ ଛାତ ଉପରେ ରହିଗଲି ଯେ ଆଉ ଘରକୁ ଯାଇପାରୁନି ମୁଁ ପୁରା ଓଦା ହେଇକି ମୋ ଗୋଡ ଅବସ୍ଥା ନଥିଲା କାଲି ପୁରା ଥଣ୍ଡା ପୁରା ଧର ଦେଇଥିଲା ରାତିରେ କାଲି ମୁଁ ଶୋଇନି ମାନେ ରାତି ସାରା ଖାଲି ଛିଙ୍କ କାଶ ଜର କି ଗାଳି ସକାଳୁ ସକାଳୁ ପଡିଛି ମୋ ଉପରେ
ପାଗ ସେଇଆ କଣ କରିପାରିବ।
ଏଇ ଭଳିଆ ଆଉ।
ହଠାତ୍ କେତେବେଳେ ଖରା କେତେବେଳେ ବର୍ଷା ଠିକ ଠିକଣା ନାହିଁ ତାଙ୍କର।
ହେଲେ ଠାକୁରଙ୍କ ଦେହ ଖରାପ ଅଛି ତ ତ ସେଥିପାଇଁ ସିଜନ ଟା ଚେଞ୍ଜ ହଉଛି ଆମ ମାନଙ୍କ ଦେହ ବି ଖରାପ ହେଇଯିବ ବୋଲି।
ହଁ ନିହାତି।
ଆଜ୍ଞା।
ଆଉ କଣ ଖାଇଛନ୍ତି ଆପଣ? ହଁ
ମୁଁ ମୁଁ ସକାଳୁ ଖାଇଥିଲି ବିସ୍କି ଖାଇଥିଲି ଏବେ ପାସ୍ତା ଖାଇଛି।
କଣଟା ଖାଇଛ କଣ କଣ କହିଲ ଶିବୁନି?
ହାଲୋ।
ହଁ କୁହନ୍ତୁ ଆଉ ଥରେ କହିଲେ ଶୁଭିଲାନି ଆଜ୍ଞା କୁହନ୍ତୁ? ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ ମୁଁ ଆ ସକାଳୁ ଖାଇଥିଲି ଆଜି ଆଜି ସକାଳୁ ଟିକେ ଇପି ବନେଇ ଖାଇଥିଲି। ହଁ କୁହନ୍ତୁ?
କଣ ଖାଇଛନ୍ତି ମୁଁ କହିଲି ଆପଣ କଣ ଖାଇଛନ୍ତି କି କିଛି ଶୁଭିଲାନି?
ମୁଁ କହିଲି କି ସକାଳୁ ଇ ମ୍ୟାଗି ବନେଇକି ଖାଇଥିଲି।
ଆଜ୍
ଆପଣ?
ମୁଁ ପାସ୍ତା ଖାଇଥିଲି।
ହଁ ହଁ ଆଉ ମେଡିସିନ ଖାଇ ମେଡିସିନ ଖାଇଥିଲେ ନା?
ଭଏସେ କାଟିଚି ଆପଣଙ୍କର?
ହଁ କୁହନ୍ତୁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ?
ମୁଁ କହିଲି କି ଆପଣ ଗୁଣ୍ଡିଚାଘାଇ ଯାଇଛନ୍ତି? କେଉଁଝରେ ଲୋକ ହେଇଥିବେ ନିହାତି ଯାଇଥି
ହଁ ବହୁତ ଥର ଯାଇଛି ହଁ ପାଖାପାଖି ହେଇଯିବ ଚାଳିଶ ପଚାଶ ଥର ପ୍ଲସ।
ଆଉ ତାରିଣୀ?
ହଁତ ସେଇତ ତାରିଣୀ ର ପାଖରେ ତାକୁ ମିିସା ହୋଇନି। ଏଇ ରିସେଣ୍ଟ ଯିବାର ଅଛି ତିରିଶ ତାରିଖ।
ମୁଁ ସାର୍ ସ୍କୁଲ ପିକ୍ ନିକ୍ ଯାଇଥିଲି ଯା ଥରେ ଯାଇଛି ଆଉ
ନାଇଁ ଏବେ ଟିକେ ଚେଞ୍ଜ ହେଇଗଲାଣି ବାଗେଇ ଗଲାଣି ଭବେନଶ୍ୱର ବୋହୁତ୍ ସୁନ୍ଦର ଦେଖା ଯାଉଛି ଏବେ।
ଆମୁକୁ କୋଉ ଡୋରି ଲାଗୁଚି ଯେ ଆମେ ଯାଇପାରିବୁ।
ଇଛା ନା ନା କହି ସିଏ ମା ଡୋରି ଲଗେଇବେ।
ଆପଣ କହିଲେ ବିଶ୍ୱାସ କରିବେନି ମାନେ ମୋ ମାଆଙ୍କର ଚିତ୍ର କରିକି ଆମ ଘରେ ମୁଁ ଲଗେଇଛି ଯେତେବେଳେ ବି ମତେ କଷ୍ଟ କି ଦୁଃଖ ମିଳୁ ଚି ଖାଲି ମାଆଙ୍କୁ ଡାକ୍ କି ଦଉଚି ମା କଣ ଏମତି କରୁଛୁ ମୋ ସହିତ ଯାହାହବ ଦେଖିବ ସବୁ କ୍ଲିୟର।
ମାଆଙ୍କୁ ଡାକିଦେଲା ମାନେ ମା ଙ୍କୁ ଡାକିଦେଲା ମାନେ ମାଆ ମାନେ ସାଙ୍ଗେ ସାଙ୍ଗେ ପୁରା ହେଇଯାଉଛି।
ହଁ ସେଇଟା ଆକଚୁଲି ମୁଁ ବି ବିଶ୍ୱାସ କରେ ମାନେ ଭଗବାନଙ୍କୁ। ସିଏ ଦେଇଚନ୍ତି କିଛି ଯଦି କଷ୍ଟ ଦେଇଚନ୍ତି ତା କିଛି ନା କିଛି ବି ନିହାତି ତାଙ୍କର ଉଦ୍ଦେଶ୍ୟ ଥିବ ଆଜି ଯ ଯଦି ଟିକେ ବି କ ତା ପର ଫିୟୁଚରରେ ତାଠୁ ତିନଡବଲ ଖୁସି।
ମମ୍ ହାଲୋ। ହଁ କୁହନ୍ତୁ କଁ କହୁଥିଲେ?
ମୁଁ କହିଲି ମା ଆଜି କଷ୍ଟ ଦେଇଚନ୍ତି ମାନେ ନିହାତି ତାର ନିହାତି ମା କିଛି ଭାବିକି ଦେଇଚନ୍ତି ଆ କିଛି ଉଦ୍ଦେଶ୍ୟରେ ଦେଇଚନ୍ତି। ଭବିଷ୍ୟତରେ ନିହାତି ସେ ଖୁସି ଦେବେ।
ହଁଅଁ କିନ୍ତୁ ଏଇ ଠିକ୍ ଅଛି ମାନେ ଯାହାବି ଆମ ଘରେ ଯାହାବି ଅସୁବିଧା ହଉଛି ଖାଲି ବାବା ଖାଲି ମାଆଙ୍କୁ ଗୋଟେ ନଡିଆ ଟେ ଦେଇ ଦଉଚ ନ୍ତି, ମାନେ ସବୁ ଯେତିକି ଦୁଃଖ କଷ୍ଟ ସବୁ ପଳଉଛି। ସେତିକି ମୁଁ ମାନେ ମା ଙ୍କୁ ମାନେ।
ଭଗବାନ୍ ମାନେ ଭଗବାନ୍ ଉଁ ଭଗବାନ୍ ଥିଲେ ସବୁ ହବ।
ହଁଅଁ। ଏମତି ମୁଁ କହିଆକୁ ଗଲେ ମାଙ୍କୁ କହିଲେ ତାରିଣୀ ମାଙ୍କୁ ଟିକେ ମଙ୍ଗଳ ଳା ମାଙ୍କୁ ଟିକେ ବେଶି ମାନେ।
ଆଜ୍ଞା।
ଆଉ ମୁଁ କୋଉ ମାଆଙ୍କୁ ଦେଖିନି ତ ମୁଁ ଏତେ ଜାଣିନି କାରନ ମୁଁ ଯୋଉ ମାଆଙ୍କୁ ଦେଖଚି ସେ ମାଆଙ୍କୁ ଅଧି କ ବିଶ୍ୱାସ କରେ। ଏମତି ତାପରେ ଆମର ମାହାଦେବଙ୍କୁ ମାନେ ତାପରେ ଆମର ଜଗନ୍ନାଥଙ୍କୁ ମାନେ। ତାପରେ ଆଉ ହଁ ଆମ ଘରେ ଆମେ ଏବେ ବି ସୋମବାର ଚାଲଚି ଆମ ଘରେ ମାନେ ମୋ ମାମା ଶହେ ଆଠ ସୋମବାର କରୁଛନ୍ତି। ତ ମୁଁ ବି ସୋମବାର କରିସାରିଲିନି ମାନେ ମୁଁ ବି ସୋମବାର କରିଥିଲି ମାନେ ମତେ ଜଣେ କଇଲେ ଯେ ସେ ପାଁସଟା ସୋମବାର କରେ ଭଲ ହବ, ତ ମୁଁ ପାଁସଟା ସୋମବାର କରଥିଲିତ ଆମ ଘରେ ଏବେବି ସୋମବାର ସବୁବେଳେ ଚାଲଚି। ମାନେ ସବୁବେଳେ ଅରୁୁଆ ଖାଇବା ହଉଛି ଆମର। ତାପରେ ଏମତି ହନୁମାନଙ୍କୁ ମାନେ, ଜଗନ୍ନାଥଙ୍କୁ ମାନେ ସାଇବାବାଙ୍କୁ ମାନେ। ମାନେ ମୁଁ ବହୁତ୍ ଗଡ୍ ମାନେ ଠାକୁରଙ୍କୁ ବହୁତ୍ ମାନେ।
ଆଉ କେବେ ଆସୁନାହାନ୍ତି ଆମର ଅ ଘଟଗାଁ?
ଘଟଗାଁ ଯିବାର ଅଛି ତ ଏବେ। ମାନେ ଆଇ ଆସିଲେ ଯିବୁ ଆଉ।
ହ ନିହାତି ଆପଣଙ୍କ ଘରେ କିଏ କିଏ ଅଛନ୍ତି ମାନେ ଭାଇ ଭଉଣୀ ବାପା ମା। ଯଏ ଯାବା।
ଆମର ତ ଜଏଣ୍ଟ ମାନେ ଆମର ଫାମିଲୀ ଜଏଣ୍ଟ ଫାମିଲୀ ଗୋଟେ। ଆମ ଗୋଟେ ଘରେ ମାନେ ନଅ ଜଣ ଲୋକ ରହୁଛୁ। ଜେଜେ ବାପା ଥିଲେ ଜେଜେ ବାପା ଚାଲିଗଲେଣି ଜେଜେ ବାପାକୁ ମିଶିକି ଦଶ ଜଣ ଥିଲୁ ଗୋଟିଏ ଘରେ ତ ଜେଜେ ବାପା ଚାଲିଗଲେନି। ସେ ନଅଟା ମାନେ ନ ତିନିଟା ଫାମିଲି ମୁଁ ମୋ ବାପା ମା। ତାପରେ ବଡ ବାପା ବଡ ବୋଉ ଭାଇ ତାପରେ କକା ଖୁଡ଼ି ଭଉଣୀ ଆଉ।
ଆଜ୍ଞା। ଏବେ ତେୁ ପଢା
ଅସବିଧା ରହୁଛୁ ଆଜ୍ଞା ତାପରେ ମୁଁ ବି ସେଇ କମ୍ପେତିଭିବ ମୋର ବି ସେଇି ବ୍ୟାଙ୍କିଙ୍ଗ ଲାଇନ ରେ ଯିବାର ଅଛି।
ବ୍ୟାଙ୍କିଂ ଲାଇନ୍।
ଆଜ
ନା କଣ କହିଲେ।
ବ୍ୟାଙ୍କିଙ୍ଗ ବ୍ୟାି୍ୟାମିକ
ଆପଣ ଆପଣ ସେଇଠି କୋଉଠି ତାେ ଆପଣ କୋଉ ଜାଗା ଟା କହିଲେ।
ଫଡଗ୍ରାଫ ଚାାଛନ୍ତି
ହୁଁ ଜାଣିଛି ବ୍ୟାଙ୍କିଙ୍ଗ ରେ ମୋ ଦି ଜଣ। ସେଠି ଆମର ବ୍ୟାଙ୍କ ରେ। ହ୍ୟାଲୋ କୁହନ୍ତୁ।
ହଁ ମୁଁ କହିଲି କୋଉ ଜାଗା ମୁଁ କହିଲି କୋଉ ଜାଗା।
ଏ ଏଇବା ଆମ। ସେଇ ଯୋଉ ଚିନ୍ତାମନେଶ୍ୱର ପାଖରେ ଏଇ ଆଇ ସି ଆଇ ବ୍ୟାଙ୍କ୍ ନୁହ ନା।
ଓହୋ। ହଁ ସେ ପାଖରେ ଅଛି। କଣ ସେ ଟେ ମୁଁ କଲେଜ କଣସ ହଁ କୁହନ୍ତୁ।
ହଁ କୁହନ୍ତୁ।
ହେଲୋ ସେଇ ଋଟ ରେ ମୋ। କଲେଜ ଯାଏ ନା ତ ମୁଁ କହିଲି କି ମୁଁ ସେଇ ରୁଟରେ କଲେଜ ଯାଏ ଯାଉଥିଲି ଆଗରୁ। ଏବେ ତ ଯାଉନି ଏବେ ଅଲଗା ଜାଗାରେ କଲେଜ। ଜାଣିଛନ୍ତି ଆସୁଛନ୍ତି କେବେ ଦଶହରା ଟାଇମରେ।
ହଁ ଯାଇଛି ତ ଧଥାଇ ଥରେ ଥ ଧର ହଣ ଯାଇଛି
ହଉ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା ଜୟ ଜଗନ୍ନାଥ।
ଆଜ କ ଆଜ୍ଞା ହୁ